ହେଲୋ।
ହ୍ୟାଲୋ ଆଜ୍ଞା।
ହଁ କୁହ।
ହଁ ଆଉ କଣ କରୁଛ?
କିଛି ନାଇଁ ସକାଳ ହେଲା ମାନେ ଖାଲି କାମ। କାମ ସାରିକି ନିଜର ଇଣ୍ଟର୍ନସିପ ଏବେ ଇଣ୍ଟର୍ନସିପ ରେ ଅଛି ଆଉ।
ଓହୋ ଆଚ୍ଛା ଆଚ୍ଛା।
ହଁ।
ମୁଁ ବି ସେୟାଁ ଏ କାମ କରି କରି ଏବେ ଆମର ଆଜି ଗୋଟେ ପରୀକ୍ଷା ଅଛି ଯେ କିନ୍ତୁ ଫେର ବି ମ ସେ କାମ ଟିକେ ଆଉ ଦି ତିନିଟା କାମ ଥିଲା ତ ସେ ଦି ତିନିଟା କାମ ମୁଁ ଭାବିଲି ସାରିଦେବି ଆଉ।
ଓହୋ, ଏବେ କୋଉଠି ଅଛ?
ଘରେ।
ଆଚ୍ଛା କଲେଜ କେତେବେଳେ ଯିବ?
ଆଜି କଲେଜ ଛୁଟି ଅଛି ବା ମହରମ।
ଉଁ ହୁଁ।
ପରୀକ୍ଷା ଗୋଟେ ଅଲଗା ପରୀକ୍ଷା ଅଛି ମୋର ମାନେ କଲେଜ ର ନୁହଁ ଅଲଗା ଗୋଟେ ପରୀକ୍ଷା ଅଛି ତ ସେଇଟା ଅଛି ପାଞ୍ଚଟା ବେଳେ। ତ ପାଞ୍ଚଟା ବେଳେ ପରୀକ୍ଷା ଟା ଅଛି କିନ୍ତୁ ତା ପାଇଁ ପଢିବାକୁ ପଡିବ ମୁଁ କିଛି ପଢିନି। ଏଇଟା ଟିକେ ସରିଲା ପରେ କାମ ସରିଲା ପରେ ଟିକେ ପଢିବି ଆଉ ବୁସକି ଆଉ।
ହଁ ହଁ। ହଁ ଆଉ ସବୁ ତମ ଦେହ କେମିତି ଅଛି?
ହଁ ହଁ ଭଲ ଅଛି ତମର?
ହଁ ଠିକ ଠାକ ତମ ସେପଟେ ଖରା କେମିତି?
ଆମର ଆଜି ପାଗଟା ତ ଖରା ହଉଥିଲା ଏବେ କିନ୍ତୁ ଖରା କମିଛି ଖରା ହଉନି। ପାଗଟା ଭଲ ଅଛି ନାବର୍ଷା ହଉଛି ନାଖରା ହଉଛି ମାନେ
ଯା ହେଉ। ଆମପଟ ସାଇଟିରେ ଟୋଟାଲି ବର୍ଷା ପାଗ ନାଇଁ କି କିଛି ନାହିଁ ଖାଲି ଖରା।
ଆରେ ବାପରେ ଖରାତ ଯୋଉ ଗରମ ହଉଛି ଆଜିକାଲି ବହୁତ ଗରମ ହଉଛି। କଲେଜବି ଗଲେ ଆମର ସେମତି ଗରମ ହିଁ ହଉଛି ସବୁବେଳେ।
ହଁ ସେଇବା।
ଘରେ ବସି ହଉଛୁ ଏସିରେ ସେଠି ଗଲେ ଗରମ ହଉଛି ଆଉ।
ହୁଁ ଯେମିତି ହେଲେତ କଲେଜ ଯିବାକୁ ହିଁ ପଡ
ହଁ ବା କଲେଜତ ଯିବାକୁତ ପଡିବ ଆଉ ନଯାଇକି ବନ୍ଦତ କରିହବନି।
ଆଉ ସବୁ ଆଜି ଖାଇକି କଣ ଆସିଛ? ଓ ତମେ ସାର ଯାଇନ ସରି କଲେଜ ଯାଇନ ପରା ଖାଇଛ କଣ?
ହଁ ଖାଇଛି ଚକୁଳି ଡାଲମା
ଆଛା ଲଞ୍ଚ କରିକି କଲେଜ ଯିବନା ବାହାରେ ହିଁ ଲଞ୍ଚ କରିବ?
ନାଇଁ ଲଞ୍ଚ କରିକି ତାପରେ ବାହାରିବି ଆଉ ମାନେ ତିନିଟା କେତେରେ ବାହାରିବି ଗୋଟେ ଆଉ।
ଆଛା ଆଉ ତମରତ ନନଭେଜ ହେଇଥିବତ ଆଜିତ ବାର ଅଛି?
ହଁ ଆଜି ମାଛ ହେଇଛି ଘରେ।
ହୁଁ ତମେ ମାଛ ଖାଅ?
ମତେ ତ ପସନ୍ଦ ନୁହଁ ମୁଁ ଖାଲି ବାଧ୍ୟରେ ଖାଇଦିଏ ଆଉ ମାନେ ରୋହି ମାଛ ଖାଲି ଖାଏ ବାଧ୍ୟରେ।
ମତେ ମାଛ ହିଁ ନଫର୍ତ୍ ଯୋଉ କଣ୍ଟା ଥାଏ ଭାଇ ମୋ ଦେହରେଯାଏନି। ହେଁ ହେଁ।
ହଁ ମତେବି ମୁଁ ବି ଖାଏନିମ ମାଛ କିନ୍ତୁ ମୋ ମାମା ବାଛ ବାଛିିକି ଦେଇିଅନ୍ତି ରୋହିମାଛ ସେଇଟା ଟିକେ ଖାଏ।
ହୁଁ ହୁଁ। ସେଇବା ମାଛ ଖାଇଲେ ମାନେ ମୋ ପେଟି ପିସ୍ ମତେ ଅଲଗା ପିସ୍ ହିଁ ଦରକାର ନାହିଁ।
ହଁ ହଁ ପେଟି ପିସରେ ମା କଣ୍ଟା ନଥାଏ ଟିକେ ବଡ କଣ୍ଟା ଥାଏ।
ଆଉ ତମ ଭାଇ କଣ କରୁଚନ୍ତି?
ସିଏ ପାଠ ପଢୁଛି ଏବେ କରୁଛି କାକିନାଡା ଗୋଟେ ଜାଗାରେ ଅଛି ବାହାରେ ପଡୁଛି।
ଓହୋ କୋଉ ପାଠ?
ସିଏ ଏମ୍ ବି ଏ କରୁଛି। ଏମ୍ବିଏ ଗୋଟେ ଏମ୍ୱ ବି ଏ।
ଓହୋ।
ଆଜ୍ଞା ସେ ତ ଗୋଟେ ଏମ୍ବ ବି ଏ ଏକେଜାମଦୋଉଚି ଆଉ। ମାନେ ଏକ୍ଜାମ ଦେଇ ସାରିଛନ୍ତି ତ ଏବେ ଖାଲି ଗୋଟେ ପଢୁଛି ଗୋଟେ ଜାଗାରେ ତାପରେ ଚାକିରି ଆଉ।
ହୁଁ ଭଲ ଆଉ
ହଁ ତାରବି ଏଣ୍ଟରନସିପ ଚାଲିଥିଲା କୋଲକାତାରେ ସେ ଯାଇଥିଲା କୋଲକାତା ଇ
ହେଲେ ସମସ୍ତଙ୍କର ଇଣ୍ଟନସିପ ଏବେ ଚାଲିଛି ଆଉ।
ହଁ ସମସ୍ତଙ୍କ ଏନା ଚାଲିଛି ଆଉ।
ହଁ ତମର ବିତ ଇଣ୍ଟରନସିପ ଥିବ?
ନାଇଁ ଆମର ଏଇନା ମାନେ ଥ ତୃତୀୟ ସେମିଷ୍ଟାର ଚାଲିଛି ତ ଏଥିରେ ନାହିଁ। ଫୋର୍ଥରେ ମାନେ ଅଛି।
ଓହୋ ତମର କୋଉଠିକି ପଠାନ୍ତି ନାକଲେଜରେ ହିଁ ହୁଏ?
ନାଇଁ ଏଇଠି ଭୁବନେଶ୍ୱର କୋଉଠି ପଠେଇବେ ଆମକୁ ଏପର୍ଯ୍ୟନ୍ତ ପଠେଇନାହାନ୍ତିନା ସେଟା ଆମର ପ୍ରଥମ ଇଣ୍ଟନସିପ ହବତ ଆଉ। ଜାଣିନି ସେବିଷୟରେ କୋଉଠି ପଠେଇବେ କଣ ପଠେଇବେ ସେରା ବିଷୟରେ ଆମେ କିଛି ଜାଣିନାହୁଁ।
ଓ ହୋ।
ଯୁଆଡେ ପଠେଇବେ ଯିବାକୁତ ପଡିବ ଆଉ।
ହୁଁ ଏଇରାତ ବାଧ୍ୟ ଯିବାକୁତ ଯେମିତି ହେଲେ ପଡିବ।
ହଁବା ଆ ମୁଁତ
ଆଉ ଆଣ୍ଟି ଅଙ୍କଲ କଣ କରୁଚନ୍ତି?
ନା ବାବା ତ ବାହାରକୁ ଯାଇଛନ୍ତି ମାମା ଏଇଠି ଶୋଇଛନ୍ତି ମୁଁ ତାଙ୍କ ମାନେ ଗୋଡ ଚିପୁଛି ଏପଟେ ତାମସହିତ ଥା ହୋଉଚି।
ଓହୋ।
ମତେ ତ ନିଦ ଲାଗିଲାଣି ମାନେ କଣ କରିବି। ହଁ ହୋଉ।
ରେଷ୍ଟ କରିକି ଟିକେ ଲଞ୍ଚ କଲା ପରେ ରେଷ୍ଟ କରିକି ତାପରେ ଯିବ କଲେଜ ଆଉ।
ହଁ ସେଇୟା ହିଁ କରିବି।
ହୁଁ, ନହେଲେ କଲେଜରେ ନିଦ ଲାଗିବ। ପରୀକ୍ଷା ତା ବାଟରେ ରହିଯିବ।
ହ ବା
ପରୀକ୍ଷା ଦେଖିକି ହିଁ ଅଧିକା ନିଦ ଲାଗେ।
ହଁ ମାନେ ମୁଁ ଟିକେ ପଢିବି ବୋଲି ଭାବିଲି କିନ୍ତୁ ଏଇ ଯୋଉ କାମ ଗୁଡା କରିଦଉଛି ଟିକେ ତାପରେ ପୁଣି ନି ଶୋଇବାକୁ ଆ ସମୟ ହଉନି।
ସେଇ ଘର କାମ ତ ଟିକେ ରହିଯାଏ। ଆଉ ସେଇ ସେଥିରେ ତ ଯେମିତି ହେଲେ ମମି ମାନଙ୍କୁ ହେଲ୍ପ କରିବାକୁ ପଡେ ଆଉ।
ହଁ ହ ବା ହ ମାମା ମତେ ପରୀକ୍ଷା ବେଳେ କିଛି କାମ କୁହନ୍ତିନି ଆଉ।
ସେଇଟା ସମସ୍ତଙ୍କର କଣ? ତ ମେନ୍ ତ ପାଠ ପଢା ହିଁ ରହିଥିବ। ସେଇ ଟାଇମ ରେ ଯଦି କାମ କରିବା ପାଠ ପଢାକୁ ପଢିପାରିବନି। ଆଉ ଆଗକୁ ରଥଯାତ୍ରା ତ୍ରା ଆସୁଛି କଣ ପ୍ଲାନ୍ କରିଛ?
ରଥଯାତ୍ରା କୁ ମୋର କିଛି ପ୍ଲାନ ନଥାଏ। ମୁଁ ଘରେ ହିଁ ରୁହେ। ପୁରୀ ଯାଇନି କାହିଁକି ନା ରେ ବହୁତ ଗହଳି।
ହଁ ଗହଳି ତ ଥାଏ। ତମକୁ ଇଣ୍ଟରେଷ୍ଟ ନଥାଏ ରଥଯାତ୍ରା ଦେଖିବାକୁ?
ଥାଏ କିନ୍ତୁ ଘରେ ମନା କରନ୍ତି ଆଉ ମୁଁ ବି ଦେଖିଛି ଯେତିକି ଭିଡ ମୁଁ ସେ ଭିଡରେ ରହିପାରିବିନି।
ହୁଁ ହୁଁ। ତାହେଲେ ଘର ଲୋକ ବି କେହି ଯିବେନି ନା କଣ?
କି ଆମେ ଟିଭିରେ ଦେଖିଦବୁ। ଅଲଗା- ଆମେ ଅଲଗା ବେଳେ ତ ଦର୍ଶନ କରୁ। ସବୁବେଳେ ଜଗନ୍ନାଥଙ୍କର ଆଉ
ହୁଁ। ହଁ ସେଇଟା ବି ଠିକ।
ଅଧରପଣା ଯୋଉ ହୁଏ ସେ
ହଁ, ହଁ। ହଁ ସେଇ ଟାଇମ ରେ କମ ଭିଡ ଥାଏ ଅବଶ୍ୟ। ବେଶୀ ନଥାଏ।
ହଁ ଥାଏ ଭିଡ କିନ୍ତୁ ରଥଯାତ୍ରା ଭଳିଆ ନୁହେଁ ନା ରଥରେ
ନା ସୁନା ବେଶ ତ ଆହୁରି
ହଁ ସେଇ ସବୁ ସମୟରେ ବହୁତ ଭିଡ।
ସେଇ, ହଁ ଅଧରପଣା ବେଳେ ଅଳ୍ପ ଭିଡ ଥାଏ। ନର୍ମାଲ ଆଭରେଜ୍ ଟାଇପ ର ମାନେ ଯିବା ଆସିବା କରିବା ଟ୍ରାମ ଭଲ ରହିବ। ଏତେ ଚିପା ଚିପି ବି ନଥିବ।
ହଁ, ହଁ, ହଁ। ମାନେ ଟିକେ ମଣିଷ ଚାଲି ପାରୁଥିବ ଆରାମସେ କିନ୍ତୁ ର ରଥଯାତ୍ରା ଟାଇମରେ ତମେ ମାନେ ଚାଲି ପାରିବନି ତମେ ଠିଆ ହେଇଥିବ ଗୋଟେ ଜାଗାରେ ତମକୁ ନେଇକି ପଳେଇଥିବେ। ଆଉ ଗୋଟେ ଜାଗାରେ। ସେଇଥିପାଇଁ ମୁଁ ଆମେ ଆମ ଘରେ ରହିଛୁ କେବେ ମାନେ କୋଉ ବର୍ଷ ବି ଯାଇନୁ ରଥକୁ। ଆମେ ସବୁବେଳେ ତା ପରେ ଯାଉ। ପୂର୍ବରୁ ଯାଉ। ଆଉ ବର୍ଷ ସାରା ଯାଉ।
ହୁଁ।
ହୁଁ ଆଉ ତମର କଣ ପ୍ଲାନିଂ? ତମେ ଯା ନା କଣ?
ହଁ ଏଥର ଭାବିଛି ତ ରଥଯାତ୍ରା କୁ ଯିବା ପାଇଁ। ଦେଖାଯାଉ କଣ ହଉଛି? ଜଣା ତ ନହିଁ ଏ ଯାଏଁ।
ଭିଡ ହବ ଦେଖିକି ରହିବ। ମାନେ ବହୁ
ହଁ ସେଇ ଭିଡ ପାଇଁ ଟିକେ ଇଚ୍ଛା ହଉନି। ହେଲେ ଦେଖିଆ କଣ ହଉଛି ଆଉ? ଆମର ମେନ୍ କଥା ଯୋଉ ପୁରୀରେ ଦିଇଟା ଘର ଅଛି ତ ବଡ଼ବାବା ସାନବାବାର ସେ ଡାକୁଛନ୍ତି ଇନଭାଇଟ୍ କଲେଣି ତିନି ଚାରି ଥର। ସେଇ ଯଦି ଯିବି ବିି ମୁଁ ତାଙ୍କ କରି ଘରେ ରହିଗଲେ ମାମା ବାପା ଯଦି ଯିବେ ଯିବେ ଆଉ। ମୋର ଯିବାର ନାହିଁ ମତେ ସେ ଗହଳି ବହୁତ ଇଏ।
ହଁ ପା ପୁରା ଠେଲି ପେଲି ଦେବେ ପୁରା ବହୁତ ମାନେ ମାନେ ମାଛିବି ବୁଲିବାକୁ ସେଠି ଜାଗା ନଥାଏ। ଏତେ ଗଳିରେ। ଆ କୁଆଡୁ କୁଆଡୁ ବାହାରୁ ବାହାରୁ ଆସନ୍ତି ନା ସେତବେଳୁକୁ
ହୁଁ ରଥଯାତ୍ରାରେ ତ କୁଆଡୁ କୁଆଡୁ ଲୋକ ଆସନ୍ତି?
ହଁ ଅଲଗା ଦେଶରୁ ଆସନ୍ତି ଆଉ ଭାରତ ଭିତରେ କଥା ଛାଡ଼।
ତମେ ଦଶହରା ଏଇଠି ରୁହ ନା ସେଇଠାରେ କିଛି ଟ୍ରିପ୍ ପ୍ଲାନ କର କି କଣ?
ଦଶହରାରେ?
ହଁ।
ଦଶହରାରେ ମୁଁ ଆମେ ଏଇଠି ବୁଲୁ, ରାତିରେ ଆମେ ପରିବାର ସମସ୍ତେ ପଳଉ ରା ତିରେ କା ମାନେ ବାଇକରେ କି କାରରେ ଯୋଉଥିରେ ବି ଇଚ୍ଛା ହୁଏ ବୁଲୁ ପୁରା ରା
ବେଷ୍ଟ ତ ବାଇକ୍ ମୋ ହିସାବରେ ପ୍ରାଇ ସେଇ ଟାଇମରେ କାର କାଢିବା ବହୁତ ବିପତ୍ତି, ବାଇକରେ ହେଲେ ଚାରି ଜାଗା ବୁଲି ହବ, କାର ହେଲେ ମଝିରେ ଟ୍ରାଫିକ ଜାମ୍ ଠିଆ ହେଇଥାଅ ସେମତି।
ହଁ ବା ସେଥିପାଇଁ ଏମିତି, ଆର ବର୍ଷ ଯାଇଥିଲୁ ଆମେ ମୋ ବାବା ଯାଇନଥିଲେ। ତ ଆମେ ଯାଇଥିଲୁ ବାଇକରେ ମୁଁ, ଭାଇ, ମାମା ଆଉ ଗୋଟେ ଭାଇର ଗୋଟେ ସାଙ୍ଗ। ମାମା ତାଙ୍କ ସହିତ ବସିଯାଇଥିଲେ ଆଉ।
ସେଇ ବାଇକରେ ଗଲେ ଆଟଲିଷ୍ଟ ମିନିମମ୍ ତିନରୁ ଚାରି ଜାଗା ବୁଲି ହବ ଶାନ୍ତିରେ। ଏଇ କାର ନେଲେ ଗୋଟେ ଗୋଟେ ଜାଗାରେ ହିଁ ଭିଡରେ ସେଇଥିରେ ହିଁ ଟାଇମ୍ ପଳେଇଥିବ।
ହଁ ନାଇଁ ଆମେ ବାଇକରେ ବହୁତ ଜାଗା ବୁଲିଥିଲୁ ଆର ଥରକ। ମାନେ ବାଇକରେ ବୁଲିଲେ କଣ ଆରାମସେ ବୁଲି ପାରିବୁ।
ଟ୍ରାଭେଲ କରିବାକୁ ଶାନ୍ତିରେ ବି ବୁଲିଲ ଖାଇଲ ପିଇଲ ଯାହା କଲ ବି ବାଇକ୍ ଯୁଆଡେ ବୁଲିଲା ସେ ଚାଲା।
ହଁ ବା।
ହୁଁ।
ସେଇତ ଭଲ କଥା ଆଉ।
ସେଇ ସମସ୍ତେ କୁହନ୍ତି କାର ବେଷ୍ଟ ମୁଁ ହିସାବରେ ଗହଳି ଟାଇମରେ ବାଇକ୍ ବେଷ୍ଟ।
ହଁ ଗହଳିରେ କା ମାନେ ବାଇକ ଭଲ, ଆଉ ଲଙ୍ଗ ଫ୍ରଙ୍ଗ ରୁଟ୍ ପାଇଁ ଟିକେ ବାଇକ୍ ଠାରୁ ବେଟର। ହଁ ବାଇକରେ କଣ ଅଣ୍ଟା ବିନ୍ଧା ହେଇଯିବ ଏତେ ସମୟ ବସିଲେ ବାଇକରେ।
ତମେ ସବୁ କୁଆଡେ କୁଆଡେ ବୁଲିଚ, ଟ୍ରାଭେଲ କରିଛ ଦୂର ଦୂର ଟ୍ରିପ୍?
ଦୂର ଦୂର ମୁଁ ଯାଇଛି ମାନେ ଦୂର କହିବାକୁ ଗଲେ ବାଙ୍ଗଲୋର ଯାଇଚି। ଆଉ ଦିଲ୍ଲୀ ଯାଇଛି।
ଆଚ୍ଛା ତମେ ଦିଲ୍ଲୀର କୋଉଟା ବେଶୀ ଭଲ ଲାଗିଲା?
ଦିଲ୍ଲୀରେ ଦିଲ୍ଲୀ ଯାଇଛି ମୁଁ ମାନେ ମାନେ ତାଜମେହଲ ତା ପାଖରେ ବୁଲିନି କି କୁତୁବ୍ ମିନାର ଯାଇନି।
ମେନ୍ ମେନ୍ ଜିନିଷ ତମେ ଛାଡି ଦେଇଛ ତାହେଲେ।
ମୁଁ ବୁଲିଛି ଚାନ୍ଦୀନୀ ଚକ୍, ସରୋଜିନୀ ମାର୍କେଟ।
ସେଇଟା ତ ମେନ୍ ସରୋଜିନୀ ମାର୍କେଟ।
ସରୋଜିନୀ ଯାଇଥିଲି କି ନାଇଁ ମନେପଡୁନି ଚାନ୍ଦନୀ ଚକ୍ ତ ଯାଇଛି ହିଁ, ଚାନ୍ଦନୀ ଚକ୍ ଏତେ ବଡ ଭାଇ ତାର ବୁଲିବାକୁ ହିଁ ଦିନ ଖତମ।
ତା ଦେହରେ କେମତି ସବୁ ରେଟ ବଗେରା ଥିଲା କଲ।
ହଁ ଭଲ ଥିଲା ଆମେ ଯାଇଥିଲୁ ଆମର ସପ ଏଠି ତ ଆମେ ସପ୍
ଆଛା ଆଛା। ଆଛା ହଉ ଆଉ ଆମେ ପର କଥା ହବା ଆଉ।
ହଉ ମୁଁ ରଖୁଛି।
ହଁ